ହଁ।
ଭଲ ଅଛ ମୋର ସେମିତି ଅଛି ଭଲ। ତମେ କେମିତି ଅଛ।
ହଁ ଆମେ ବି ଭଲ ଅଛୁ।
ଏ ଆକାଶ ଚନ୍ଦ୍ରଟା କିନ୍ତୁ ଭଲ ଦେଖାଯାଉଛି ଆଜି।
ଚନ୍ଦ୍ର ଭଲ ଦେଖାଯାଉଛି କୋଉଠି ଅଛ କହିଲ?
ଆଉ ମୁଁ ଟିକେ ଏଇନା ଥିଲି ନଈ ପାଖରେ।
ହୁଁ ହୁଁ।
ଏବେ ମୁଁ ପଳେଇ ସେଠୀ ମେଘେଶ୍ୱର ମନ୍ଦିରରେ ଟିକେ।
ଓହୋ ମେଘେଶ୍ଵର ମନ୍ଦିର ନା ମନ୍ଦିରରେ ବସିଲେ ଚାନ୍ଦ ଟା ଭଲ ଦେଖାଯିବ ଆଉ।
ନାଇ ଏବେ ଟିକେ ଆମ ସେ ଯୋଉ ଟିକେ ଭକ୍ତିରେ ମତେ ମନ ଲାଗୁଛି ଖାଲି।
କଣ କହିଲେ?
ନାଇଁ ନାଇଁ ଏବେ ଟିକେ ଠାକୁର ଫାକୁରଙ୍କ ସହିତ ଭକ୍ତିରେ ରହୁଛି ବର୍ତ୍ତମାନ ଆଉ ଟିକେ ଏତେ ଅଭଦ୍ରାମୀ ନାହିଁ ଆଉ।
କୁହାଯାଏ ଭକ୍ତି କଲଇଁ?
ହଁ ଶାନ୍ତି ଦରକାରେ।
ଆଁ? କଣ କହୁଛନ୍ତି?
ମାନେ ଶାନ୍ତିରେ ରହିବାକୁ ଇଚ୍ଛା ହଉଛି ଆଉ କେତେ ବୁଲାବୁଲି କିଛି ନାହିଁ। କ୍ୟାରମ ହଁ ଖେଳ ହଉଛି ନା ସେଇଟା ଖେଳ ହବନି।
ଅନଲାଇନରେ ଖେଳୁଛନ୍ତି ଆପଣ କ୍ୟାରମ?
ଆଁ?
ହଁ ଆପଣ ଅନଲାଇନରେ କ୍ୟରାମ ଖେଳୁଛନ୍ତି ନା ଆମର ଅଫଲାଇନରେ?
ମୁଁ ଦିଟାରେ ଖେଲେନା ମୁଁ ଏଇଠି ବଇଚି।
ହଁ ହଁ
ଶୁଣ ମୋ କଥା ଟା ଶୁଣ, ତମେ ବ୍ୟ ବ୍ୟସ୍ତ ଅଛ ବୋଧେ କୋଉଠି? ନାଇଁ ତମେ କଥା ନ ଶୁଣ ମତେ ଭଲ ଲାଗୁନି କହିବାକୁ କିଛି ତମେ ମୋ କଥାଟା ଶୁଣୁନ ଆଉ। କୋଉଠି ଅଟକି ତମେ ତ କଣ ଫୋନ କାନରେ ଦଉନ।
ହଁ ମୁଁ ତ କାନେଟ ଦେଇଛି ନା ଆପଣ କହିଲେ ସିନା ମୁଁ କିଛି ଗୋଟେ ଶୁଣିବି।
ଉଁ ମୁଁ ଗୋଟେ ଆଗରେ ବଇଚି। ସେ ଲୋକର ମୋ ଆଗରେ ଟାଣି ଗୋଡ ଟେକୁଛି।
ଦିଅ ଟେକି ଫୋପାଡ଼ି ଦିଅ।
ଉୁଁ ବହୁତ ଦୂରରେ ଅଛିିବା ମତେ କଷ୍ଟ ଲାଗୁଛି ଉଠେଇିବାକୁ
ଓହୋ କଣ ପାଇଁ ଯାଇଥିଲ କିଣ ଏତେ ମନ୍ଦିର କଥା ମନ ପିଲା
ନାଇଁ ମୁଁ ଆଜିଠୁ ବସିଲାଣି କି ମୁଁ ବହୁତ ବ ଦିନ ହେଲା ବସିଲାଣି ଏଇଠି ବହୁତ ଦିନ ହେଲା
ନା ଖାଲି ଏମତି ଏମିତି ମାନେ ଖାଲି ମନ୍ଦିର ଆସୁ
ତିନି ଚାରି ଦିନ ହେବ ଘରକୁ ଯାଇନି
ଓହୋ ନାଇଁ ମୁଁ ଆଜି ସେ ଯୋଉ
ମାନେ
ି ଦେଖିଲି
କୁହ
ୁ ଶୁଖୁଆ ବୁଡି
କାହିଁ
ଦେଖିନେ ଆପଣ ସି କଣ ସେପଟେ ଯୋଉ କଣ ସୁର ରାଉତରାୟ ଟିକେ ପଳେଇଥିଲା ନା ସୁର ରାଉତାରେ ଯଦି ପଳେଇଥିଲା ହଁ ହଁ ସେ ମାନେ ତାର କଣ ଟିକେ ଅ ଅସବିଧା ହଉଛି ଏକାଥରେ ଆରେ ସେ ସେଇପଟେ ଚାଲିଚଲି ଯାଉଛି ତ ମୁଁତେ ଦେଖିଲି
ଓହୋ ନାଇଁ ତାଙ୍କୁ ଗୋଟେ ମୁଣ୍ଡିଆ ମାଇଲନି
କ ର ହଁ ଆରେ ମୁଁ ପ୍ରାୟତଃ ଦେଖୁଛି ମେଘେଶ୍ଵର ମନ୍ଦିରରେ ଯେତେ ସବୁ ମାନ ସବଉ ରହିଲା କାମ ଦାମ ସେ ସବୁ ବେଶ ବୁଢ କଚ ମାଗନାରେ
ହଁ ଭାଇ ସି ସବୁ ଏବେ ବି ଅ କାଁ ତାଙ୍କ କଣ ବହୁତ ଅସୁବିଧାରେ ସେ ଅଛନ୍ତି ବୋଧେ
ହଁ ବା ମାନେ ମୁଁ ଏ ପୋଖରରେ ପାଣି ନାହିଁ ତଥାପି ସେ ପୋଖରୀ ସେ ଯାଇି ଗା ଦଉଛନ୍ତି ମାନେ ଭାବ କେତେ ନିଷ୍ଠା ତାଙ୍କର
ମାନେ ନିଷ୍ଠା ବଧେ ମନ୍ଦିରରେ ଲାଗିଛି ମାନେ ଆଉ
ହଁ ବା ମୋତେ ସେଦିନ ଦେଖିଲେ ମତେ ସେଦିନ ଦେଖିଲେ କହିଲେ ଆଉ ପୁଅ ତୁ ତ ମାନେ ଏଡ ବଡ ପିଲା ହେଲୁଣିୁ ତୁ ବୋଲ ବୋମ ପାଣି ନେ ଠା ରଙ୍କ ଉପରେ ଢାଳେ ମତେମତି କହୁଥିଲେ
ଅ ଧାରୁଣ
ଆଁ ବୋଲବମ ବାପା ଆଗରୁ ନଉଥିଲେ ମୁଁ ଭାଇ ସେ ଯୋଉ କଷ୍ଟ ସହିପାରି ତା ଦେରେ ଚାଲି ଚାଲି ଭାଇ ମୋ ଗୋଡ ତମେ ମୁଁ ତମେ କଣ ଜାଣିଛୁ କହିଲ ଗଡ ଗଡିଆରୁ ଶୁଣ ଗଡ ଗଡିଆରୁ ଲୋକ ପାଣି ଉଠେଇକି ଧବଳି୍୍ୱରରେ ଢାଳନ୍ତି କିନ୍ତୁ ସେଇ ସେତିକି ଢାଳିଆ ଭିତରେ ତାଙ୍କର ତାଙ୍କର ଅବସ୍ଥା ଯାହା ହୁଏ ତିନି ଦିନ କାଳେ ସେ ନିଶୋଇଥିବେ
ମୁଁ କଣ ହଉଛି କ ମୋ ଗଡ ଗୋଡ କଥାକୂ ଆମର ଜୋ ନଈ ନଇରୁ ଉଠିକି ଲିଙ୍ଗ ହଁ ଲିଙ୍ଗରାଜ ପକେଇବା। ଏଇଟା ଗୋଟେ କଷ୍ଟ କାମ
ମାନେ ନଈରୁ ଉଠେଇକି ଲିଙ୍ଗ ମୁଁ ଭାଇ ମତେ ମେତେ ଜୋ ଭଳିଆ କଥ କଥା କହୁନ ମୁଁ କହୁଛି ମୁଁ ଗଁଙ୍ଗୁଆ ରୁ ଉଠେଇକି ଆମ ଏଇ ଯଉ
ନାଇଁ ଭାଇ ନାଇଁ ଗଙ୍ଗୁଆ ଗୋଟେ ପାଣି ତମେ ଠାକୁରଙ୍କୁ ଏମିତି କରିବା କଥା ଅପମାନ?
ଦେଖ ପାଣି ପାଣି ସବୁ ପାଣି ଗଙ୍ଗାରୁ ହେଇଛି ଗଙ୍ଗୁଆ।
ନାଇଁ ନାଇଁ ଭାଇ ତମେ ଭାଇ ପାପି ଲୋକ। ତମ ସହିତ କଥା ହେବା କଥା ବି ନୁହଁ।
ଆରେ କି କଥା ଠାକୁରଙ୍କ ଉପରେ ପାଣି ଢାଳିଆରେ ଅଛି।
ମୁଁ ଟେ ନିଷ୍ଠାର ସହିତି ବସିଥିଲି ମନ୍ଦିର ତମେ ଏମିତି କଥା କହିବ?
ଆରେ ହୋ ସରି ସରି ଆଉ ତମେ ନିଜ କହୁନ ଏତେ ବାଟ ଟଙ୍କପାଣି ବ୍ରିଜ ରୁ ମୁଁ ଗୋଟେ ପାଣି ଉଠେଇକି ଏତେବାଟ ମେଘେଶ୍ୱର ମନ୍ଦିର ଚାଲିପାରିବିନି? ତମେ କହୁଛ ଲିଙ୍ଗରାଜ କଥା କହୁଛ ପୁଣି ଖାଲି ପାଦରେ ପୁଣି ମୁଁ ଯିବି। କେମୀଟି ଯିବି କହିଲୁ ଦେଖିଆ।
ଆରେ କଷ୍ଟ ହେଲେ କୃଷ୍ଣ ମିଳିବ ନା ଆଉ କେନ୍ଦୀ ନହେଲେ ମିଳିବ।
ହଁ ଯେ କିନ୍ତୁ ଏତେ ବାଟ ପାଣି ନେଇଁ କେମିତି ଯିବି ତମେ ନିଜେ କହିଲ। ଏ ଚାଲି ପାରିବି ମୁୁ କଥା କହୁଛ।
ନନା ତମ ଗାଁ ରୁ?
ଗାଁ ରୁ
ଗାଁ ରୁ ଉଠେଇକି ତମେ ଲିଙ୍ଗରାଜ ଆହୁରି ଅଧିକ କଷ୍ଟ ଭଲ।
ଅଧିକ ଭଲ ହବ ନା।
ଗାଁ ରେ ତ ଆଉ ଅଧପଟ ଗାଡିରେ ପଳେଇ ଆସିବେ ଠାକୁର ଦେଖିବେନି।
ହଁ
ତାଙ୍କ ଏରିଆ ଭିତରେ ଚାଲି ଚାଲି ପଳେଇ ଆସିବ, ହେଲାଣି?
ହଁ ଆଉ ଏବେ ଆପଣ କଣ କରୁଛନ୍ତି ଏବେ ଆପଣ କଣ କରୁସନ୍ତି?
ବସିକି ଯୋଉ ଆମ ପ୍ରାକୃତିକ ସମ୍ପଦର ଭୋଗ କରୁଛି।
ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି। ଆଛା ଆଛା। ସେଠି ତ ବଢିଆ ପବନ ଦଉଥିବ ଆପଣ ପାର୍କ ରେ ଜଉଟି ଅଛନ୍ତି ଅଁ ମୁଁ ଶୁଣିଛି ମେଘେଶ୍ଵର ମନ୍ଦିରରେ, ହଁ କହୁନ କହ କୁହ।
ଥିଲା ମୁଁ ଜୀବନ ଭାଇ ଡାକି ଦେଇଥିଲି ଟିକେ।
ଅ ହ।
ସେ ଦଶ ମିନିଟ ରହିକି ପଳେଇଲେ ଖାଲି ପବନ ହଉଛି ତାପରେ ଖାଲି।
ବାତ୍ୟା କରିଦେଇଥିବେ।
ତମେ ଜାଣିଥିବ ତ ସେ ଯଉଠି ପବନ ସେଇଠି ନା
ଆଉ କଣ ସେ ବା ତାଙ୍କ ତାଙ୍କ ଘର ମୁଁ ତାଙ୍କ ଘର ଜାଣିନଥିଲି ହେଲା କିନ୍ତୁ ଏବେ ମାନେ ଯେ ଯଉଭଳିଆ କରୁଛନ୍ତି ମତେ ଲାଗୁଚି ତାଙ୍କ ଘର ଯାଜପୁରରେ ନିହାତି ହେଇଥିବ।
ନାଇଁ ସିଏ ଭାଇ ପବନ ଦେବତା ସହିତ ସମାନେ।
ହଁ ବା।
ହୁଁ।
ସେ କଣ ହେଇଚି ଜାଣିଚ ମେଗେଶ୍ୱର ମନ୍ଦିରରେ ଆମ ଆଗରୁ ମାନେ ଏତେ ଡେଭଲପ ନ ଥିଲା କିନ୍ତୁ ଆମର ଏଇ ଯଉ ମୋହନ ମାଝି ସରକାର ଯେହେତୁ ଆସିଲେ ଏବେ ସେ ସୋଲାର ଲାଇଟ ଲଗେଇ ଦେଇଛନ୍ତି ଯାହାକି ଦିନରେ ଚାର୍ଜ ହେଇ ରାତିରେ ଜଳୁଛି।
ଓ ବହୁତ ଗୋଟେ ବଢିଆ କାମ ଆମେ ତାହଲେ କରିବା ଗୋଟେ ଆମ କଲେଜ ମାନଙ୍କରେ।
ହଁ କିନ୍ତୁ ସିଏ ମାନେ ତାର ଥାକ ନାହିଁ ମନ ଇଚ୍ଛା ଯୋଉଠି ନାହିଁ ସେଇଠି କଣ ନଗେଇ ଦେଇଛନ୍ତି।
ଓହୋ ଏ କନ୍ଦିରି ଲଗେଇ ନାହାନ୍ତି ବା କିଛି କାଇଁ ମଝିରେ ଲଗେଇ ଦେଇଛନ୍ତି।
ସେ କନ୍ଦିଆ ଆଡିଆ ଲୋକଙ୍କ ପାଇଁ ସାରି ଦେଇଶନ୍ତି ବା ଲୋକମାନେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବେ।
ଯୋଉ ଗଛ ଫଛ କଟା କାଟି ଏ ସବୁ ନା?
ହଁ, ହଁ, ହଁ ବାସ ଏଇ କାମ।
ଏଇଠି ତାଙ୍କ ବାପା ତାଙ୍କ ଛୁଆଟାକୁ ଚଲା ଶିଖଉଚନ୍ତି କେତେ ଦେଖଲ ସୁନ୍ଦର କା
ପାର୍କ ରେ ବିଭିନ୍ନ ପ୍ରକାର ଲୋକ ବିଭିନ୍ନ ଜାଗାରୁ ଆସି ରହିବେ।
ସୁନ୍ଦର କାର୍ଯ୍ୟ କରୁଛନ୍ତି ନେ ଏମିତି ଲାଇଟ୍ ଆମର କାହିଁ ଆମେ ତ ଖାଲି କଲେଜ ଗଲୁ।
ଆଉ ଟିକେ ବଡ ହୁଅ ବ୍ୟସ୍ତ କାହିଁକି ଆଉ ଟିକେ ବଡ ହୁଅ ଚାକିରି ବାକିରି କର କ
ଯାଉଥିଲି।
ହଁ।
ମତେ ଲା ସେଇ ରୁମ ମିଳିବ।
ଆଚ୍ଛା।
ସେଇଟା ବି ହେଲାନି ଆଉ ମ ଆଉ କିଛି ମୋର କିଛି ଆଉ କିଛି ମିଳିବାରେ କିଛି ଆଉ କିଛି ସମ୍ଭାମାନା ନାଇଁ ଆଉ ଆଶା ମୁଁ ଛାଡି ସାଇଲିଣି।
ଆଉ ତାହେଲେ
ସେଥିପାଇଁ ମୁଁ ନିଜକୁ ମୁଁ ନିଜକୁ ପ୍ରକୃତି ସହିତ ଛାଡି ଦେଇଛି ପ୍ରକୃତି କି ଦେଇ ଦେଇଛି।
ନିଜକୁ ପ୍ରକୃତିକୁ ଦେଇଛନ୍ତି ନା ନିହାତି
ନିହାତି ଯାହା ଲେଖିବ ସେଇଟା ହବ ଆଉ
ଅହୋ ମୁଁ କହୁଛି ଗୋଟେ ଷୋହଳ ସୋମବାର ପୂଜା ଗୋଟେ କରୁନୁ
ଉଁ କୁଆଡେ ମୁଁ ପା ଇଏ ମୁଁ ତ ନିଜେ ଖାଲି ପାର୍କ ରେ ବସେ ଗାଉଛି ମୁଁ ପୂଜା କରିବାକୁ ଯାଉଛି
ଟା ଆକ୍ଚୁଲି ଆଗରୁ ଝିଅ ମାନେ କରୁଥିଲେ ଭଲ ବର ପାଇବା ପାଇଁ ଏବେ ତେମେ କର ଭଲ କନ୍ୟା ପାଇବା ପାଇଁ
ସେତ ସବୁ ମୁଁ ସବୁ ତାଙ୍କ ଉପରୁ ପଳେଇଲିଣି ଆଉ ଉପଭୋଗ କରିବାକୁ ନାହିଁ
ମାନେ ପୁରା ପୁରୀ ମୋହମାୟା ସଂସାରରୁ ଯାହା ସବୁ ସବୁୁର ତ୍ୟାଗ କରିସାରିଲଣି
ସବୁ ତ୍ୟାଗ ହେ ମୋର ହେଇଯାଇଛି
ଏବେ ଏବେ କଣ ମାନେ ବାବାଜୀ
ନାଇ ସେତେ ଆଡେ ଯାଇନି ମୁଁ ଖାଲି ମୁଁ କହିଲି କହିବି ଶାନ୍ତିରେ ଶାନ୍ତିରେ ବସୁଛି କାହା କା ଶୁଣିବାର ନାହିଁ ମୋର ମୋର ଶାନ୍ତିରେ ବସିଛି ଶାନ୍ତିରେ ଟିକେ ଫୋନ ଦେଖି ଦଉଛି
ଆ
ହଁ ଆଉ କିଛି କାହାକୁ କହିବା ନାଇଁ କାହାକୁ ଯିବା ନାହିଁ ପ୍ରାକୃତିକ ସଂସ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ମଜା ଆ ତମେ ଜାଣିଥିବ ଖାଲି ଉପଭୋଗ କରିବେ ଆଉ କିଛି କହିବି ହବନି ନା
ଓହୋ ଆରେ ଇଏ ଆମର ଯୋଉ ନୂଆ ନୂଆ ସବୁ ପିଲାମାନେ ଆମ ଗ୍ରୁପ ରେ ଯୋଉ ଆଡ ହଉଛନ୍ତି ଆମ ଯୋଉ ଫ୍ରେଣ୍ଡସିପ୍ ଗ୍ରୁପ ରେ ହେଲା ଏ ଯେଟା ଭାରି ମାନେ ଅକଳିଆ ସୃଷ୍ଟି କରୁନି
ତାଙ୍କୁ ଟିକେ ମୁଁ ଟିକେ ପାର୍କ ଡାକିବି ଆମ ଯେଉ ମନ୍ଦିର
ହଁ ସେମାନେ ବି ଉପଭୋଗ କରିବେ
ସେମାନେ ଉପଭୋଗ କରିବେ ନହେଲେ ତାଙ୍କୁ ଆମେ ଭୋଗ ଖୁଆଇଦବୁ ଆମେ
ଭୋଗ ଖୁଆଇଦବ
ହଁ ଭୋଗ ଟା ଯାହା ଖାଇଲେ ବି ମାନେ ଠା କୁର କୃପା ତାଙ୍କ ଉପରେ ବନି ରହିବ
ଆଚ୍ଛା ଆଚ୍ଛା
ଓ ମୁଁ ଭାବୁଛି ମେଘସ ମନ୍ଦିର କୁ ମୁଁ କିଣିଦେବି ସବୁବେଳେ ଆସି ମାଗଣା ବସିବି
ଆଉ ଆପଣ କିଣିଦେବେ ନାଇ ମନ୍ଦିର ଟାକୁ ଆପଣ ମାନେ ଏଇଟା ସରକାରଙ୍କର ସମ୍ପତ୍ତି ଆପଣ କିଣିଦବା କଥା କେମିତି କହିପାରୁଛନ୍ତି କହିଲେ
ନ ମୋର ମୁଁ ଗୋଟେ ପୁରା ମନ୍ଦିର କଥା କହୁଛି ମୁଁ ମୋର ଯେତିକି ଜାଗାରେ ବସୁଛି ସେତିକି ଭାବୁଛି କିଣିଦେବି
ସେମିତି ମାନେ ନିର୍ଦ୍ଦିଷ୍ଟ ଜାଗା ମାନେ ଗୋଟେ ପର୍ଟିକୁଲାର ଜାଗା ସେମିତି ତାହେଲେ ଆପଣଙ୍କର ସହିତ ମାନେ କଥା ହେବାକୁ ପଡିବ ଗମେଣ୍ଟ ସହିତ କି ମତେ ସେତିକି ଜାଗା ଦେ ସେଇଟା ମୋର ପୈତୃକ ସମ୍ପତ୍ତିରୁ ପେ ମୁ ତାକୁ ନେବି
ହଁ ମୁଁ ତାକୁ ଉପଭୋଗ କରିବାକୁ ଚାହୁଁଚି।
ଓହୋ ଆରେ କାଲି ମୁଁ ଗାଁକୁ ଯାଉଚି ତମେ ଯିବ ମୋ ସହିତ ଗାଁକୁ?
ନାଇଁ ତମ ଗାଁକୁ ଯାଇ ସମ ସେଇଠି ପ୍ରାକୃତିକ ସୌନ୍ଦର୍ଯ୍ୟ ଅଛି?
ହଁ ଆମ ଗାଁରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର।
ଏ ଗଛ ଫଛ ସବୁ ଅଛି ତ?
ମାନେ ଯାହା ଦେଖିବାକୁ ପାଇବ ପାହାଡ, ଝରଣା, ନଈ, ସମୁଦ୍ର, ସବୁ ଜାକ ମାନେ ସେଇ ଜାଗାରେ ଅଛି। କିଛି ବି ଦେଖିପାରିବ। ହେଲି ତମର ସେପଟିଆ କେନ୍ଦ୍ରାପଡିଆ ଯୋଉ କୁମ୍ଭୀର ନାହିଁ ନହେଲେ ବାକି ସବୁ ଅଛି।
ନାଇଁ କୁମ୍ଭୀର ସେମିତି କିଛି ଆମର ଦରକାର ବି ନାଇଁ।
ହଁ। କୁମ୍ଭୀର କଣ ଆମର ଏ ନନ୍ଦନକାନନ ପଳେଇଲେ ସେ ଦେଖିଦେଇ ଆସିବ ସେଥିରେ କଣ ଅଛି।
ନାଇଁ ତମର ଯୋଉ କହୁଥିଲି କଣ କହିଲ ଯୋଉ ମୋ ସହିତ କମ୍ପ୍ୟୁଟର କ୍ଲାସରେ ଯୋଉ ଘଟଣା ହେଲା ସେ ଠିକ ହେଲା।
ନାଇଁ ନା ନାଇଁ ଜମା ଠିକ ହେଲାନି ମୋ ଅନୁସାରେ ତମକୁ ନ୍ୟାୟ ଦରକାରେ ତେମେ ଗୋଟେ କାମ କରୁନ ତମେ ମାଷ୍ଟର କ୍ୟାଣ୍ଟିନ୍ ପଳାଅ ସେଠି ଗୋଟେ ବୋର୍ଡ ଧରିକି ବସିବେ ମତେ ନ୍ୟାୟ ମିଳୁ ଦେଖିବ ତମ କଥା ସରକାର ନିଶ୍ଚୟ ଶୁଣିବେ।
ମୁଁ ଲେଖିବି ହାରିଗଲି ଆଜ୍ଞା।
ହଁ ସେମିତି ଗୋଟେ ବୋଡ ଧରିକି ଆପଣ ବସି ପଡନ୍ତୁ। ଦେଖିବେ ସରକାରଙ୍କ ନଜର ଆପଣଙ୍କ ଉପରେ ପଡିବ ଆଉ ଆପଣ ମାନେ ବୋହୁତ ତ ମାନେ ଉପକୃତ ହେବେ ଆଉ ନା କଣ କୋହୁଛନ୍ତି ଆପଣ।
ନାାୟ ପାଇବି?
କଣ କହିଲେ?
ନ୍ୟାୟ ନ୍ୟାୟ ପାଇବି?